ଆପଣଙ୍କୁ ମୋ ଭଏସ୍ ଭଲସେ ଶୁଭୁଚି କି? ଆପଣ ଟିକେ ଜୋର ଟିଏ କହିବେ କି ମତେ ଟିକେ ଡାଉନ୍ ଶୁଭୁଚି ତ।
ଓ ହୋ ଏବେ ଏବେ ଶୁବିଲା?
ଜ୍ଞା ଏବେ ଶୁଭିଲା। ତ ସାର୍ ଆପଣ କଁ କରୁଚନ୍ତି
ବର୍ତ୍ତଆନ ମୁଁ ଛାତ ଉପରେ ବସି ଗଛମାନଙ୍କ ସହ କଥା ହଉଚି।
ଆପଣ ଗଛମାନଙ୍କୁ ଆପଣଙ୍କୁ ଗଛ ଲବ୍- କେକୁ ଭଲ ଲାଗେ
ଲଗେଇବାକୁ ଖାଇବାକୁ ସବୁ ଭଲ ଲାଗେ।
ଖାଇବାକୁ ଭଲ ଲାଗେ ଗଛ ତ ଖାଆନ୍ତିନି?
ମାନେ ଗଛରେ ଯୋଉ ଫଳଟା ଫଳେ ସେଇଟା ଖାଇବାକୁ ଭଲ ଲାଗେ।
ଆ ଆପଣ ଗଛ୍ ନିଜେ କେବେ ଲଗେଇଛନ୍ତି ମ ମୁଁ ମଞ୍ଜି ଆଣିକି ଓଃ। ଓ ଗଛ ରେ ଯୋଉ ମାଟିରେ ପୋତିକି ଆପଣ କୋଉ ଗଛ ଲଗେଇଚନ୍ତି?
ବର୍ତ୍ତମାନ ମୁଁ ବସିଚି ଶିମିଳା ଲଙ୍କା ଗଛ ପାଖରେ। ଯେହେତୁ ବର୍ତ୍ତମାନ ଶିମିଳା ସିଜିିନ୍ ଟା ନୁହଁ ତେଣୁ ଫଳୁ ନାହିଁ ଖାଲି ଫୁଲ ହଉଚି। ଆଉ କଖାରୁ ଲାଗିଛି। ଆଉ ଖଡା ଶାଗ ଲାଗିଛି, ଲେମ୍ବୁ ଗଛ ଲାଗିଚି ଭଣ୍ଡା ଗଛ ଲାଗିଚି ମନ୍ଦାର ଗଛ ଲାଗିଚି, ଅପରାଜିତା ଗଛ ଲାଗିଚି, ତାପରେ ଏଟା କଣ ଲାଗିଚି ଆଲବେରା ଲାଗିଚି। ତାପରେ ଆଉ କଣ ସେଟା କଣ କହନ୍ତି? ଜୁଆଣି ନା ଜୁଆଣିଟା ଲାଗିନି, ଅଶ୍ଵଗନ୍ଧା ଲାଗିଚି। ତାପରେ ଅମର ପୋଇ ଲାଗିଚି। ନା ପୋଇ ଲଗେଇନି ଦେ ସେ ଆଗୁକୁ ପ୍ଲାନିଂ ଅଛି। ତାପରେ ହେଟା କୋଉ ଧନିଆ? ଜଙ୍ଗଲୀ ଧନିଆ ଲାଗିଚି ତାପରେ ଆଉ କଣ ଭେଣ୍ଡି ଗଛ ଲାଗିଚି। ସେଥିରୁ ମଧ୍ୟ ହଁ କଳା ତୁଳସୀ ଧଳା ତୁଳସୀ ଆଉ ବ୍ଲୁ ତୁଳସୀ ସବୁ ଅଛି ନାଇଁ ନାଇଁ ଦିଟା ତ ତୁଳସୀ ଆଉ କିନ୍ତୁ ଛାତ ଉପରେ ଆମର ଯୋଉ ସେଟା ଖାଲି କଳା ତଳସୀ ଲାଗିଛି। ଯୋଉଟା କି ପୁରା କଳାର ବର୍ଣ୍ଣର। ଏମିତି ସବୁ ଲାଗି ସେ ଆଗକୁ ଦେଖିବା ବହୁତ ଗଛ ଲଗେଇବାର ପ୍ଲାନିଂ ଅଛି। ଟଗର ଲାଗିବ ଆହୁରି କେତେ କଣ ଲାଗିବ ଦେଖାଯାଉ ଲାଗିଲେ ଆମେ ଆ ଆପଣଙ୍କୁ କହିବି।
ଗେଣ୍ଡୁ ଗଛ।
ଗେଣ୍ଡୁ ଗଛ ଲଗା ହେଇଥିଲା ଯେହେତୁ ତା ସିଜିିନ୍ ଟା ପଳେଇଲା ଗଛଟା ବି ମରିଗଲା।
ଓ ହୋ ଆଉ ଆପଣଙ୍କର ସାଇଡ୍ ରେ ଯୋଉ ରୋଡ୍ ସାଇଡ୍ ରେ ଗୋଟେ ଗଛ ହେଇନି ଯୋଉ ପିଙ୍କ୍ କଲର୍ ଫୁଲ।
ହଁ କାଗଜ ଫୁଲ।
କାଗଜ ଫୁଲ ନୁହଁ, ସିଏ ଗୋଟେ ମାନେ ସେ ଫୁଲ ଟା ବି ଦେଖାଯିବ୍ କିନ୍ତୁ ସେ ଫୁଲ ନୁହଁ। ସୁନ୍ଦର ଦେଖାଯାଏ।
ପିଙ୍କ କଲର ଯୋଉ ଛୋଟ ଛୋଟ ପାଖଡା ତ
ହଁ ହଁ
ହଁ ତାର ବହୁତ ପ୍ରକାର କଲର ଅଛି ଧଳା କଲର ବି ଅଛି ପିଙ୍କ କଲର ବି ଅଛି ସେଇ କଥା କହୁଛନ୍ତି ତ।
ହଁ
ବାଡ କାନ୍ଥରେ ବି ହେଇଯାଏ ଜଣ ଜଣଙ୍କର ଆଉ ରୋଡ ସାଇଡ ରେ ବି ହୁଏ ସେଇ କଥା କହୁସ ତ
ଆପଣଙ୍କର ମନିଗଛ ଅଛି।
କେଉ ଗଛ।
ମନି ପ୍ଲାନଟ
ଆମେ ତ ଗରିବ ଘର ମନି ପ୍ଲାଣ୍ଟ କୋଉଠି ଆସିବ।
ଆଉ ଆପଣଙ୍କର ଆ
ଶିବା
ଓହୋ ଯୋଉ ଆପଣଙ୍କୁ କଣ କହୁଥିଲି କହିଲେ ଆପଣଙ୍କର ମାନେ ଯେଉ ଛୋଟ ଗାର୍ଡ଼େନ୍ ଅଛି ସେଇଠି ଅପରାଜିିତ ଫୁଲ ଅଛି।
ଶୁଭିଲାନି ଆଉ ଥରେ କୁହନ୍ତୁ।
ଆପଣଙ୍କର ଯୋଉ ବଗିଚା ଟେ ଅଛି ଛାତ ଉପରେ ସେଥିରେ ଅପରାଜି କେତେ ଫୁଲ ଗଛ ଅଛି।
ହଁ କହିଲି ବା ଧଳା ଅପରାଜିତା
ଆପଣ ବ୍ଲୁ ନୀଳ ଯୋଉ ନୀଳ ନା ହଁ। ନୀଳ ଲଗେଇଲେନି ଧଳା କାଇହିଁ ଲଗେଇଥିଲେ।
ଆମେ ଯୋଉ ମଞ୍ଜି ଟା ଲଗେଇଲୁ ଭାବିଥିଲୁ ଏଇଟା ନୀଳ ହବ ବୋଲି କିନ୍ତୁ ସେଇଟା ଆମ ମାନେ ଇଚଛାରେ ଖରା ଉତାର ପାରିଲା ନାହିଁ। ଧଳା ଅପରାଜିତା ହୋଇଗଲା। ତେଣୁ ଲାଗିନି ଲାଗିବ ଆଉ। ପ୍ଲାନିଙ୍ଗ ଅ ହଁ ଭୁଲିଗଲି। କଣ କହିଲ?
ଅନ୍ନପୂର୍ଣ୍ଣା ଗଛ ହେଉଛି।
ପୁରୁଣା ଲଗା ହେଇଥିଲା ମରିଗଲା। ଆଉ ଥରେ ଲଗେଇବାକୁ ଚେଷ୍ଟା ଚାଲିଛି ଲାଗିବ।
ଓହୋ। ଆଉ ବେଲଗଛ।
ଭେରାଇଟି ଅଛି। ଯେମିତି କିି ଅ ନାଲିଆ କଲର ଗୋଟେ ତୋଫା ମନ୍ଦାର ଥାଏ ଜାଣିଛନ୍ତି।
ଆଜ୍ଞା।
ମାନେ ଯୋଉ ସାତ ଭଳିଆ ପାଖୁଡା ହଉଥିବ ସାତ ପାଖୁଡା ଭଳିଆ ନା କଣ ତାକୁ କୁହନ୍ତି। ଦେନ୍ ଆମର ହଉଛି ପିଙ୍କି କଲର୍ ମନ୍ଦାର। ଦେନ୍ ହଉଛି ହଁ ଦେନ୍ ହଉଛି ଧଳା ମନ୍ଦାର। ଏହି ବର୍ତ୍ତମାନ ତିନୋଟି ଭେରାଇଟି ଅ ଆଉ ସେ ଚନ୍ଦନ ମନ୍ଦାର। ଲଗା ଯାଇ ନାହିଁ ଯେହେ ତମକୁ ଭଲ ନୁହଁ।
ଖାଇଛନ୍ତି।
ଖାଇଛି ମାନେ କଣ ନ ଖାଇଛି ତା ପତ୍ର ତାର ଫଳ ସବୁ ଖାଇଛି।
ହେଲେ ଆପଣ ସର୍ବ ଗ୍ରାସୀ।
ଆମେ ସର୍ବଗ୍ରାସୀ ନୁହଁ ଆମେ ସର୍ବଗିଳା।
ଓହୋ ମୁଁ ଜାଣିନଥିଲି ଆପଣ ମୋ କଥାଟା ଛଡେଇକି ନେଇ ଗଲେ ସତ।
ହୁଁ ମୁଁ ଜାଣିପାରୁଛି ଏଇଟା କହିବାକୁ ଚାହୁଁଥିଲେ କହିପାରିଲେ ତ ମୁ ଟେ କହିଦେଲି ଆଉ।
ହଁ ଆଉ ଆପଣଙ୍କର ଚମ୍ପା ଗଛ ଦେଖିଛନ୍ତି।
ହଁ ଦେଖିଛି।
ହଁ। ଆପଣଙ୍କୁ ତ ବାସ୍ନା ଭଲ ଲାଗେ?
ମୁଁତ ତା ବାସ୍ନା ଟା ଭୁଲି ଗଲିଣି। କିନ୍ତୁ ଭଲ ଲାଗେ ବୋଧେ। ଦେଖାଯାଉ ମଲ୍ଲୀ ଗଛ ଲଗେଇବାର ବି ପ୍ଲାନିଂ ଟା ଅଛି କେମିତି କଣ ଲଗା ହୁଏ ଦେ ଦେଖିବାକୁ ପଡିବ ଅନଲାଇନ୍।
ଫୁଲ ହଁ ଲଗେଇଲେ ଫୁଲ ବି ଆମକୁ ଦେବେ।
ହୁଁ ମଲି ଫୁଲ ଗ ଜରା।
ଆଜ୍ଞା ଯୋଉ ନା ଆପଣ ଗୀତ ଗାଇ ପାରିବେନି ତ ଶୁଣନ୍ତୁ ମୋ କଥା ଟିକେ। ଏ ଯୋଉ ମୁଁ କଣ କହୁଥିଲି କହିଲ। ଆପଣଙ୍କୁ ଆଉ ଆମ୍ବ ଗଛ ଲଗେଇଛନ୍ତି।
ହଁ ଏଟା ମୋ ଛାତ ନା ବିଲମ ସବୁଜ ଲଗେଇ ଦବୁ ଆଉ। ଆମ ଘର ଚାରି ପଟେ ଅଛି ମୁଁ ଦେଖିକି ମନ ଖୁସି କରିଦଉଛି ଏଇଠି ମୁଁ ଯୋଉ ବସିଛି ମୋ ସାମ୍ନାରେ ବ ବର୍ତ୍ତମାନ ଦୁଇଟି ଆମ୍ବ ଗଛ ଅତି ସୁନ୍ଦର ସୁନ୍ଦର ଆମ୍ବ ଗୁଡା ପାଚିକି ଲାଲ ଲାଲ ଅଛି। ଏମିତି ସବୁ ଦେଖିଦବା କଥା ଆଉ ଓ କଣ କହିଲି। ଆଇ ଆମ ଏ ଆମ୍ବ ଲଭର। ରାସ୍ତା ରୁ କେତେ ଆମ୍ବ ଚୋରି କରାହେଇ କି।
ହଁ ଆ ହଁ ହଁ ଆପଣଙ୍କୁ ଆଉ ସବୁ କଣ କରିବାକୁ ଭଲ ଲାଗେ ବୁଲିବାକୁ ବ କୁ କୋଉଠି ଆପଣ ବୁଲିବାକୁ ଯାଇତି ମତେ ଟିକେ କହିପାରିବେ।
କଣ ଆଉଟ୍ ଅଫ୍ ଇଣ୍ଡିଆ ନା ଇନସାଇଡ ଇଣ୍ଡିଆ।
ଇନସାଇଡ୍ ଇଣ୍ଡିଆ ବଟ୍ ନା ଇଣ୍ଡିଆରେ କଉଁ କେଉଁ ଜାଗା ବୁଲୁଛନ୍ତି ମୋେ ଟିକେ କହିଲେ।
ଇଣ୍ଡିଆର ମୁଁ ଯାଇଛି। ଅ ଓଡିଶା ବାହାରକୁ ବୋଧେ ମୁଁ ଯାଇନାହିଁ।
ହଁ ଆପଣ ଓଡିଶାରେ କୋଉ କୋଉ ଜାଗା ଯାଇଛନ୍ତି ମୁ ସୋ ଟିକେ କହିପାରିବେ କି।
ଓଡିଶାର ମୁଁ ବୌଦ୍ଧ ଜିଲ୍ଲା ବଲାଙ୍ଗୀର ଜିଲ୍ଲା ମୟୂୁରଭଞ୍ଜ ଜିଲ୍ଲା ଆଉ ନୟାଗଡ଼ ଜିଲ୍ଲା ତାପରେ ଆମେ ଯଦି ଦେଖିବା କଟକ ଜିଲ୍ଲା।
କଟକ ଜିଲ୍ଲା।
ହଁ
ହଁ ହଁ ସେ କା
କଟକ ଜିଲ୍ଲା ନୁହଁ ଆପଣଙ୍କର ଟିକେ ତାରା ତାଲୁ ଯାଇଛି।
ଆଉ ଖୋର୍ଦ୍ଧା ଜିଲ୍ଲା
ହ ବର୍ତ୍ତମାନ ତ ମୁଁ ଖୋର୍ଦ୍ଧା ଜିଲ୍ଲାରେ ହିଁ ରହୁଛି।
ଓହୋ ଆପଣ ବାସ କରିକି ଆପଣ ବାସ କରିକି ଆପଣଙ୍କ ମାଟି ପୁରା ଧନ୍ୟ ହେଇ ଯାଇଛି।
ହୁଁ ଏଟା ଆପଣଙ୍କର କଣ କଣ କହିଲେ।
ଆପଣ ଦୟାକରି ସେଇ ମାଟି ଛାଡି ଆପଣ ନୟାଗଳ ମାଟିକୁୁ ଚାଲି ଯାଆନ୍ତୁ।
ନୟାଗଡ଼ ମା କ ମୋତେ ଯିବାକୁ ଇଚ୍ଛା ହେଉନାହିଁ।
ଯେହେତୁ ଆପଣ ଅ ଯେହେତୁ ଆପଣ ଖୋଦା ମାଟିରେ ଚଳି ଚଳି ଆସିଛନ୍ତି ଯେହେତୁ ଖୋର୍ଦ୍ଧା ମାଟି ମାଟିଟା ଫେମସ୍ ମାଟି ପାଇକ କହିଲେ ଚଳେ ତ ସେଥିପାଇଁ ଆପଣ ଏ ଏଠା ଏଠାରୁ ଛାଡ଼ିକି ଯିବାକୁ ଚାହୁଁନାହାନ୍ତି ଆଉ।
ହଁ ଭଲ ବୁଝୁଛନ୍ତି ଆଉ।
ଆଜ୍ଞା।
ହଁ ସେଇଆ ତ।
ଆପଣଙ୍କର ମାନେ ଫ୍ୟୁଚର ପ୍ଲାନିଂ କଣ ଅଛି। ମାନେ କୁଆଡେ ଯିବା ପାଇଁ। ମାନେ ଇଣ୍ଡିଆ ଭିତରେ
କିଶଳା ଆପଣ ଯୋଉ କହିଲେ ଫ୍ୟୁଚର ପ୍ଲାନିଂ ଟା ମୁଁ କହିଲି କଣ ଇଏ ଏଇଭଳିଆ କଥାବାର୍ତ୍ତା କଲେଣି ଯାହା ହଉ ଉଚିତ ପ୍ରଶ୍ନ ପଚାରିଲା ଆଉ ଥରେ ପଚାରନ୍ତୁ।
ଆପଣଙ୍କ କଣ ପ୍ଲାନିଂ ଅଛି ବୁଲି ଯିବା ପାଇଁ।
ବୁଲିକି ଯିବାକୁ ତ ପ୍ରଥମେ ପ୍ଲାନିଂଟା ଅଛି ଆପଣଙ୍କ ଘରକୁ ଯିବୁ ବୁଲିବାକୁ ଯେହେତୁ ଆପଣଙ୍କ ଘର ଗୋଟେ ଦର୍ଶନୀୟ ସ୍ଥାନ। କିନ୍ତୁ ପ୍ରଥମେ ଆମେ ଆପଣଙ୍କ ଘରକୁ ବୁଲିବାକୁ ଯିବୁ ସୁଯୋଗ ମିଳୁନାହିଁ କେତେବେଳେ ମିଳିଲେ ଯିବୁ ଦେନ ଦେଖିବା ଆଉ। ଦ ଆପଣଙ୍କ ଘରଠୁ ଯାତ୍ରା ଷ୍ଟାର୍ଟ ହବ
ବହୁ ଆଉ ଆପଣଙ୍କୁ ମୁଁ ଡାକୁନି କି ଆମ ଘରକୁ ଆପଣ ଆସିବା ପାଇଁ ଚାହାନ୍ତୁ କି ନ ଚାହାନ୍ତୁ ମୁଁ ଡାକିବିନି ଆପଣଙ୍କୁ ଆମ ଘରକୁ ଆଉ ଆଉ ଆପଣ କଣ ଖାଇଛନ୍ତି ଆଜି।
ମୁଁ ଖାଇଛି ଭାତ ଆଉ ଶାଗ ଘାଣ୍ଟ ତାପରେ ଆମ୍ବ ମିକଚର ହଁ ଆଳୁ କୁନ୍ଦରୁ ଭଜା। କହିଲେ କୁନ୍ଦୁରକୁ ଏକ କେଉଁ ଫଳ ବୋଲି କୁହନ୍ତି।
ବୁଦ୍ଧିନାଶ ଫଳ
ମୂର୍ଖ ଫଳ
ହଁ ମୁଁ ବୁଦ୍ଧିନାଶ ଫଳ ସେଇ ମୂର୍ଖ ଆଞା ମୁଁ ଜାଣିଛି। କାରଣ ଆମର ବି ବାଜି ସେଇଟା ହେଇଛି। ଆମର ବି ବାଜି ସେଇଟା ହେଇଛି।
ତରେ
ଆଜ୍ଞା ସତରେ ନଟ ହାଇ ଫାଏ ଆଉ ଆଜ୍ଞା ଆମ ଘରେ ସବୁ ଭଲ ଅଛନ୍ତି। ଆଉ ଆପଣଙ୍କ ଘରେ?
ହଁ ସେମିତି ଆଉ ଦୁଃଖେ ସୁଖେ ଆମେ ଚଳିବା କଥା ଆଉ ଆପଣଙ୍କ ଭଳି କଣ ଆମେ ଭଲ ରହିପାରିବୁ।
ନା ଆପଣ ଭଲ ର ରହିଲେ ବି ଚଳିବ ନ ରହିଲେ ଚଳିବ ସେଇଟା ଆପଣଙ୍କ ଇଚ୍ଛା ଆଉ ଆମେ କଣ ଆପଣଙ୍କ ଇଚ୍ଛାରେ ବାଧ୍ୟ ବାଧକତାରେ ପଶିବାକୁ ଚାହୁଁଛୁ କି
ଓ ମାଇଁ ଗଡ ହଉ ହଉ ଠିକ ଅଛି ଆଉ କଣ କରୁଛନ୍ତି?
ହଁ ଏଇ ଛାତ ଉପରେ ଟିକ ବୁଲୁଛି ପବନ ଦଉଛି ଘରେ ତ ଗରମ ହଉଛିି ଆଉ
ଆଉ ଆପଣ ତାଙ୍କର ତାଙ୍କେ ସହିତ କଥା ହେଉ ନାହାନ୍ତି?
ହଁ କଥା ହେଉଛି ଆପଣ ଟିକେ ତାଙ୍କ ଆଡକୁ ନ ଯାଇକି ଆପଣ ଆପଣଙ୍କ ସହିତ ରହିଲେ ଟିକେ ଭଲ ହବ।
ଓହୋ ତାହଲେ କନେକ୍ସନ ଟା ଟି କେ ଲୁଜ ହେଇ ଯାଉଛି ଆଉ
ନା ଲୁଜ ନୁହେଁ ଚଳିବ ସେଗୁଡା ଚାଲିଚି ଚି ଆଉ ଆପଣ ଉଁ ମତେ କେବେ ଡାକିବେ ଆପଣଙ୍କ ଘରକୁ ରୋଷେ ଷେଇ କରିକି ଦେବେ ଖାଇବା ପାଇଁ
ଆପଣ ଆମ ଘରକୁ ଆସିକି ଆ ରୋଷେଇ କରିକି ଦେବେ ନା ଆଉ ମତେ କଣ ରୋଷେଇ ଆଉଛି।
ଓହୋ
ଆପଣ କହୁଥିଲେ ବିରିୟାନୀ ଟା ଆଉଛି ଡାକନ୍ତୁ କେବେ ବିରିୟାନୀ କରିକି ଆମେ ଯିବୁ ତାପରେ ମୁଁ ଘରୁକୁ ଡାକିବି ଅଣ୍ଡା ଆମଲେଟ କରିକି।
ହଉ ହଉ ଆପଣଙ୍କ ସହ କଥା ହେଇକି ମତେ ଭଲ ଲାଗିଲା ମୁଁ ରଖୁଛି।
ହଁ ଆମ ପଣ ବହୁତ ଭଲ